ହ୍ୟାଲୋ
ହଁ ସାର୍ ନମସ୍କାର।
ନମସ୍କାର।
କଣ କରୁଛନ୍ତି?
ଏଇ ଘରେ ଆସି ବସିଥିଲି ଆଉ।
ଆଛା ଖାଇଲେ କଣ?
ଏ ଭାତ ମଟନ।
ଏବେ ଆଉ କିଛି ଖାଇନାହାନ୍ତି?
ନା ଏଇ ଜଷ୍ଟ ଖାଇଲୁ ଚାରିଟା ବେଳକୁ ଭୋଜି ହଉଥିଲା ଚାରିଟା ବେଳେକୁ ଖାଇଲୁ
ଆଛା ତାହେଲେ ଆପଣ ଭାତ ମଟନ ଖାଇଛନ୍ତି।
ହୁଁ ହ ଆପଣ କଣ ଖାଇଛନ୍ତି?
ଉୁଁ ମୁଁ ଖାଇଥିଲି ସକାଳେ ଗାଧୁଆବେଳେ ବେଳେ ପଖାଳ ଭାତ ମାଛ ଖାଇଥିଲି ଆଉ ଏବେ ବିସ୍କୁଟ ଦିଟା ଖାଇଥିଲି।
ହଁ ହୋ।
ହଁ ଆଉ ବର୍ଷା ହଉଚି। ସେ ସନ୍ଧ୍ୟାବେେଳେ ଦିଟା ବିସ୍କୁଟ ଖାଇଥିଲି।
ହ
ମୁଁ କହିଲି ବର୍ଷା ହଉଛି।
ନା ନା।
ବର୍ଷା ହଉନି?
ନା।
ଆପଣଙ୍କ ଭୋଜି ଭଲରେ ହେଇଗଲା।
ହଁ କିଛି ବି ଅସୁବିଧା ହେଲାନି ଆମେ ଭାବିଲୁ ଖାଇଲା ବେଳକୁ ବର୍ଷା ହବ। ଇଆଡ଼େ କିଛି କୁଆଡୁ ହେଲାନି।
ଆଛା ମନ ଶାନ୍ତି କରି ଖାଇଲେ ତରକାରୀ ଭଲ ହେଇଥିଲା।
ହଁ ହ ଖାଲି ଟିକେ ମସଲା ଅଧିକ ହେଇଯାଇଥିଲା।
ଆଚ୍ଛା ତରକାରୀ କେମିତି କରିଥିଲେ ଟିକେ କହିବେ କି।
ମୁଁ ସେମିତି କରିନେ କାସ୍ତ ନାଡ଼ୁ ଭାଜିକି ରଖିଥିଲି ତାପରେ ପିଆଜ ଯାବସେଇଲୁ ପିଆଜ ମସ ଯୋ ଅଦା ରସୁଣ ପେଷ୍ଟ ଆଣି ପକେଇି କସେଇଲୁ ତେଲ ପକେଇ
ହ
ତାପରେ ଆମେ କଷି କାଷି ସାରିଲା ପରେ ଯାଇକି ମଟନ ତ ପକେଇଲୁ ମଟନ ପକେଇ ସିଜେଇଲୁ ସିଜିସାରିଲାପରେ ମସଲା ମସଲି ସବୁ ପକେଇଲୁ ତାପରେ ପାଣି ଦେଇକି ବାହାର କଲୁ ଆଉ
ଆଚ୍ଛା ତାହେଲେ ଏମିତି ତାହେଲେ କରିଲେ ମଟନ ସିଝିଥିଲା।
ହୁଁ ହୁଁ।
ଆଚ୍ଛା ମଟନରେ ଆପଣଙ୍କୁ କଣ ବେଶୀ ଭଲ ଲାଗେ ଖାଇବାକୁ ମାନେ କଲିଜା କି ଆମର ମାଂସ କି କଣ୍ଟା ତା ଭିତରେ କଣଟା ଭଲ ଲାଗେ ନା ଚର୍ବି
ହୁଁ ନା ନା କଣ୍ଟା ବେଶି ଭଲଲାଗେ।
ଆଚ୍ଛା ଯୋଉ ନଳି ପିସ୍
ଉଁ।
ଆଚଛା। ଆଉ ପିଠା ଉପରେ କଣ ଭଲ ଲାଗେ ଖାଇବାକୁ।
ମୋ ଚକୁଳି ପିଠା।
ଆଛା ଆଉ ଆପଣଙ୍କୁ ମାଟି ରାସ୍ତା ଭଲ ଲାଗେ ନା ପକ୍କା ରାସ୍ତା।
ପକା ରାସ୍ଥା।
ଆଚ୍ଛା ଆପଣଙ୍କୁ ଭଲ ଲାଗେନି ଆଗରୁ ଯେମିତି ଗାଁ ଗହଳି ରେ ଥିଲା ମାଟି ରାସ୍ତା। ସେ ଯୋଉ ଗାଁ ଗହଳିର ଆନନ୍ଦ ଆପଣଙ୍କୁ ଭଲ ଲାଗେନି?
ଟାଇମ ରେ ତ ଥିଲାଉ ଏ ଟାଇମ ରେ ତ ସବୁ ଲୋକମାନେ ସବୁ ଇଏ କରୁଛନ୍ତି ଆଉ।
ହଁ ଏବେ ତ ବହୁତ କିଛି ବଦଳି ଗଲାଣି ମାନେ ଲୋକ ବି ବଦଳି ଗଲେଣି ଦୁନିଆ ବି ବଦଳିଲାଣି।
ତ ରୋଡ ବି ନଥିଲା କାଦୁଅ ପଙ୍କରେ ସବୁ ଲୋକ ଯାଉଥିଲେ।
ହ ହଁ କିନ୍ତୁ ଗୋଟେ କଥା ଜାଣିଛନ୍ତି ସେ ଟାଇମ ରେ ଶାନ୍ତି ଥିଲା ବହୁତ ଜୀବନରେ ଶାନ୍ତି ଥିଲା।
ହୁଁ
କିଛି ନଥିଲା ସିନା ମାନେ ଗଛ ପତ୍ର ଭରା ଚାରିଆଡୁ ମାନେ ବହୁତ କିଛି ଏତେ ଖୁସି ଲାଗୁ ଥିଲା ଛୋଟ ହେଇଥିଲେ ସତ ବହୁତ ଖୁସି ଲାଗୁଥିଲା। ଏବେ ବଡ ହେଲା ପରେ ନା ଖୁସି ତ ନାହିଁ। କିନ୍ତୁ ମାନେ ଭଲ ବି ଆଉ ଲାଗୁନି କିଛି। ଗଛ ସବୁ କାଟି ଦଉଛନ୍ତି। ଗଛ କାଟିକି ସବୁ ପ୍ଲାଣ୍ଟ ଏମିତି ସବୁ କିଛି ତିଆରି କରିଦଉଛନ୍ତି। ଗଛ ସବୁ ଜଙ୍ଗଲ ବି କାଟିଦେଲେଣି ଯାହା ପାଇଁ କି ଆମର ବହୁତ କିଛି ଆଉ ଭଲ ବି ଲାଗୁନି। ଆଗୁରୁ ସବୁ କଣ ହଉଥିଲା ଆମର ଖରା ଦିନ ହେଇଥିବ। ଆମର ଏବେ ତ ପକ୍କା ଘର ହେଲାଣି ଛାତ ସେତେବେଳେ ତ ଛାତ ନଥିଲା। ସେତେବେଳେ ଅଗଣା ଥିଲା ଆଗରୁ ଅଗଣା ରେ ଶୋଇଥି ମୁଁ ଆମ ଜେଜେମା ପାଖରେ ଜେଜେମା କୋଳରେ ଶୋଇଥିବୁ ଜେଜେମା ଆମକୁ ବିଞ୍ଚି ଦଉଥିବ ସୁଲସୁଲିଆ ପବନ ହଉଥିବ ଜନ ରାତିରେ। ଗପ ଗଉଥୁବ ବିଞ୍ଚି ଦଉଥିବ ସେପଟରେ
ସେତେବେଳେ ତ ସବୁ ଜେଜେମା ଯୋଉ ଶୋଏଇ ଗପ କୁହନ୍ତି ସବୁ।
ହଁ ହଁ ସେତେବେଳେ ଯୋଉ ଖୁସି ଆନନ୍ଦ ଥିଲା ନା ଏବେ ଗୋଟେ ଏସିି ଘରେ ଶୋଇଲେ ବି ସେ ତିକି ମାନେ ଶାନ୍ତି ନାହିଁ ଜୀବନରେ।
ହୁଁ।
ସେତେବେଳେ ବହୁତ ଶାନ୍ତି ଲାଗୁଥିଲା ସେତେବେଳେ ଖାଇବା ବିନା ଏତେ ତେଲ ମସଲା କିଛି ନ ଥିଲା। ସେତେବେଳ ଖାଇବାରେ ଯୋଉ ସ୍ଵାଦ ଥିଲା ଏବେ ଆଉ ସେ ସ୍ଵାଦ ଆଉ ମିଳୁନାହିଁ।
ନା।
ହଁ ଏବେ ନା ତ ଖାଇବାରେ ନା ତ ଆଉ କୌଣସି ବି ଜିନିଷରେ ଆଉ ସ୍ଵାଦ ନାହିଁ। ଏବେ ଖାଲି ରଙ୍ଗ ସେତେବେଳେ କିଛି କଲର ଆମେ ନ ପକେଇ କି ତରକାରୀ ରେ ଯୋଉ ରଙ୍ଗ ଆସୁଥିଲା ଏବେ ଆମକୁ କଲର୍ ବ୍ୟବହାର କରିବା ପାଇଁ ପଡ଼ୁଛି।
ହଁ ଏବେ ତ ସବୁ ଖାଦ୍ୟରେ କଲର୍
ହଁ। ଆଉ ତେଲ ବି ଏବେ ଏଣିକି ଆଗରୁ ଖାଇଲେ କିଛି ହଉନଥିଲା ଏବେ ଏଣିକି ତେଲ ମସଲା ଅଧିକା ହେଲା ମାନେ ଦେହ ଆମର ସାଙ୍ଗେ ସାଙ୍ଗେ ଖରାପ ହେଇଯାଉଚି। ଆଗରୁ ସେଇ କମ୍‌ ମସଲା କମ୍‌ ତେଲ ରେ ଆମର ପ୍ରତେକ ଟି ଜିନିଷ ଏତେ ସ୍ୱାଦିଷ୍ଟ ହଉଥିଲା। ଏବେ ଆମେ ଯେତେ ତେଲ ମସଲା ଢ଼ାଳିଲେ ବି ଦେହ ଖରାପ ହଉଚି କିନ୍ତୁ ସ୍ଵାଦିଷ୍ଟ ହେଇପାରୁନି ଆଉ ଆଉ ସେ ସ୍ଵାଦ ଦ ଆଉ ନାହିଁ। ଆଉ ରାତିରେ କଣ ଖାଇବେ ବାହା ବାହାଘରକୁ ଯିବେ ବା? ହ
ହଁ ଅଛି ଯିବାର ଅଛି ତାପରେ ଯାତ୍ରା ହଉଛି ତ ମେଲଡ଼ି ଗାଁରେ ପଡ଼ିଛି ତ ଯିବାର ଅଛି ସେ ବୋଉ ଦେଖିଆ ଦେଖିଆ
ଆପଣଙ୍କୁ ଯାତ୍ରା ଭଲ ଲାଗେ?
ନାଇ ଭଲ ଲାଗେ ନାଇଁ ଏମିତି ସାଙ୍ଗମାନେ ଡାକୁଛନ୍ତି ଯିବାକୁ ପଡ଼ିକି ଆଉ।
ଆଛା ମେଲୋଡ଼ି ଖାଲି ଦେଖିକି ପଳେଇ ଆସିବେ ଆଉ।
ନା ମେଲଡ଼ି ବି ହେଉନି ବା ହେଉଛି ହେଇ ସ୍ୱର୍ଣ ମହଲ
ଆଛା। ସ୍ଵର୍ଣ ମହଲ।
ଯା ଯାତ୍ରା ହଉନି ଏ ଯୋଉ ଆସିକି ରିହର୍ସଲ କରନ୍ତି ନି ମାସେ ଖଣ୍ଡେ ରହିକି।
ହୁଁ, ହୁଁ।
ସେମିତି ପଡିଛି କ୍ୟାମ୍ପ ଗୋଟେ ଗୋଟେ ଆଉ।
ଆଛା, ଆଛା ହଁ ଯାଆନ୍ତୁ ଯାଇକି ଦେଖନ୍ତୁ। ଆଉ ଆପଣଙ୍କୁ ରଥଯାତ୍ରା ଭଲ ଲାଗେ?
କଣ କହିଲେ?
ମାନେ ଆପଣଙ୍କୁ ରଥଯାତ୍ରା ଭଲ ଲାଗେ।
ହଁ।
ଆପଣ ଯାଆନ୍ତି ଦେଖିବାକୁ?
ଯାଆନ୍ତି ଏବେ କିନ୍ତୁ ଯାଇନି ଯିବି ଆଉ।
ଆଛା ପୁରୀ ଯିବେ?
ଆପଣ ଯାଇ ନାହାନ୍ତି କି?
ମୁଁ କହିଲି ପୁ ପୁରୀ ଯିବେ।
ହଁ, ପୁରୀ ଦିନେ ଯିବି ଆଉ ଆମ ଏପଟେ ହୁଏ ରଥଯାତ୍ରା। ଆମ ଏପଟେ ଫେମସ୍ ନା ରଥଯାତ୍ରା ବି ହୁଏ ଏପଟେ ଫେମସ୍ ନୁହେଁ ତ ମାନେ ହୁଏ ଏପଟେ କିଟ୍‌ ରେ ରଥଯାତ୍ରା ହୁଏ।
ଶୁଭୁନି
ତାପରେ ଏମିତି ପଟିଆରେ ରଥଯାତ୍ରା ହୁଏ ଏମିତି ଯାଉ ସେଠି
ଗାଇ ଯାଇଛିଲା ଆଛା ହଁ ଆମର ଏପଟରେ ବି ହୁଏ ଆମ ହଁ ଆମ ଗାଁ ରେ ବି ଏପଟରେ ରଥଯାତ୍ରା ହୁଏ ଆମର କଣ ଜାଣିଛନ୍ତି ନା ଆମ ରଥରେ ଏଠି ଆମର ଗୋଟେ ଜଗନ୍ନାଥ ହିଁ ବସନ୍ତି। ଆମ ଗାଁରେ ଆମର ଏଠି ହଁ ଆମର ଏଠି ଜଗନ୍ନାଥ ଗୋଟିଏ ରଥରେ ଯାଆନ୍ତି। ଆଉ ଆମର ନାଇଁ ସେ ଛୋଟ ଛୋଟ ପୁରା ଛୋଟ ଛୋଟ ମୂର୍ତ୍ତି ଯେମିତି ଆମେ ଘରେ ରଖି ପୂଜା କରୁଛନ୍ତି
ଓ ହଉ ଯୋଉ ମାନେ ଛୋଟ ପିଲା ଯେ ରଥ ଧରି ବୁଲାନ୍ତି ଆଉ।
ନାଇଁ ନାଇଁ ନାଇଁ ଛୋଟ ପିଲା ତ ରଥ ଧରିକି ଆସନ୍ତି। ବାକି ଆମର ବଡରଥରେ ଜଗନ୍ନାଥଙ୍କର ଛୋଟ ଛୋଟ ମୂର୍ତ୍ତି ସେମିତି ତିନିଟା ଥିବ କିନ୍ତୁ ଗୋ ଯୋଉ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଯୋଉ ବସନ୍ତି ବଡ ବଡ ମୂର୍ତ୍ତି ଆମର ସେ ମୂର୍ତ୍ତି କେବଳ ଗୋଟଏ ଜଗନ୍ନାଥଙ୍କର।
ଓହୋ
ହଁ ଆମର କେବଳ ଗୋଟଏ ଜଗନ୍ନାଥ ହିଁ ବସନ୍ତି ରଥରେ।
ହୁଁ
ଆଉ ଆମର ବଳଦେବଜୁଉ ବି ଆମର ସିଏ ସେଠି ବଳଭଦ୍ର ବି ବସନ୍ତି ବଳଭଦ୍ର, ଜଗନ୍ନାଥ, ସୁଭ ଭଦ୍ରା ବି ବସନ୍ତି। ଭଲ ଲାଗେ ମତେ ରଥଯାତ୍ରା ଦେଖିବାକୁ। କିନ୍ତୁ ରଥ କେବେ ଟାଣି ପାରିନି ଏ ଯୋଉ ଗାଁକୁ ଯୋଉ କୁନି ରଥ ଆସେନି
ହୁଁ ହୁଁ
ହଁ ସେ କୁନି ରଥ ଟାଣିଚି ଆଉ ବାକି ବ ବଡ ରଥ ତ ଏତେ ଭିଡରେ ଆଉ ଯିବୁ ମାନେ ଦଳି ଚକଟି ଦେବେ ସେ ଏତେ ଜୋରେ ଦୌଡିକି ଆସୁଥିବେ। ସେଇଠି କେବଳ ରଥ ଦୌଡି ଟିକେ ଛୁଇଁ ଦଉ କିନ୍ତୁ ରଥ ଟାଣି ପାରିନି ବଡ ରଥ କେବେ ଟାଣି ପାରିନି। ଛୋଟ ରଥ ଟାଣିଛି ବଡ ରଥ ଟାଣିବାର ସୁଯୋଗ ମିଳି କିନ୍ତୁ ଟାଣି ବିି ହବନି କାହିଁକି ନା ସେଠି ପୁଅ ପିଲା ବହୁତ ଥାଆନ୍ତି ନା ସେ ସବୁ ଦଳା ଚ ଚକଡା ହୁଅନ୍ତି ପୋଲିସ ଅଫିସର ବି ଥାଆନ୍ତି ଦଳା ଚକଟରେ ତୁ ତ ତାଙ୍କ ମଝିରେ ବସି ଟାଣି ପାରିବୁନି ନା
ହୁଁ ହୁଁ
ସେଥିପାଇଁ ଏଇଟା ଆମ କୁନି ରଥ ଟାଣି ଦଉ ବଡ ରଥ କୁ ରଶୀଛୁଇଁ ଦର୍ଶନ କରିଦଉ ଆଉ।
ଆମେ ତ ଛୋଟ ବେଳେ ରଥ ଗାଁ ଯାକ ବୁଲେଇବ ବୁଲି ବଲି ବୁଲିିବଲି ତାପରେ ଗୋଟେ ଜାଗା ପଳେଇ ବନ୍ଧ ଉପୁରୁକୁ। ସେଇଠିକି ଯାଇକି ଠିଆ ହବୁ ମାନେ ଲୋକ ଆସନ୍ତି ଲୋକଙ୍କୁ ଯୋଉ ପଇସା ମାଗନ୍ତିନି।
ହଁ।
ସେ ଏମିତି ଯାଇ କରୁ ଛୋଟବେଳେ ସେତେବେଳେ ଭାଇଟା ଥିଲା ଜଣେ ସେ ସବୁ କରନ୍ତି। ଆଚ୍ଛା ଭାଇ ଯାଇ ବାହାରେ ରହୁଛନ୍ତି ଆଉ ସିଏ କିଏ କରୁନାହାନ୍ତି ଆଉ।
ଆଚ୍ଛା। ହଁ ଏବେ ଆଗରୁ କହିଲି ବା ସେଇ କଥା ଆଗରୁ ଯୋଉ ଖୁସି ଥିଲା। ଆଗରୁ ଯୋଉ ଶାନ୍ତି ମିଳୁଥିଲା ଜୀବନରେ ଏବେ ଆଉ ନାହିଁ ଏବେ ସିନା ଘର ହେଇଗଲା ଘର ଗାଡି ସବୁ କିଛି ହେଇଗଲା କିନ୍ତୁ ଜୀବନର ଶାନ୍ତି ସବୁ ପଳେଇଗଲା।
ଚାଳ ଘରେ ଯୋଉ ରହୁଥିଲେ ସେ ଶାନ୍ତି ଟା
ଆଉ ନାହିଁ କୋଠା ଘରେ ନାହିଁ ମାର୍ବଲ ଟାଇଲ ଘରେ ନାହିଁ। କିଛି ନାହିଁ କିଛି ନାହିଁ ବା କହୁଛି ଚାଳ ଘର ଆଗରୁ ଯେତେ କ ଚାଳ ଖାଲି ଏବେ ବି ଚାଳ ଘର ନାହିଁ କି କିନ୍ତୁ ଏବେ ବି ସେ ଚାଳଘରେ କଣ ଆଉ ସେ ଶାନ୍ତି ଅଛି। ଆଗୁରୁ ଯୋଉ ଶାନ୍ତି ଥିଲା ଆଉ ନାହିଁ ଏବେ ଆଗୁରୁ ଗାଈଗୋରୁ ମଝିରେ ବି ଘର ଥିବ ସିଏ ଯୋଉ ଶାନ୍ତି ଆଗ ଶାନ୍ତି ଆଉ ନାହିଁ ଜୀବନରେ।
ହୁଁ।
ହାନ୍ତି ଏବେ ଆଉ ନାହିଁ। ଆଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଆଉ କଣ କୁହନ୍ତୁ ସବୁ ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ସେମତି ଭଲ ଅଛି ଆଉ ଆପଣଙ୍କର?
ହଁ ମୋ ଦେହ ବି ଭଲ ଅଛି ଆପଣଙ୍କ ଘରେ ସବୁ ଭଲ ଅଛନ୍ତି?
ହଁ ହଁ। ଆଉ ଆପଣ